ଆଜ୍ଞା ମ୍ୟାମ୍।
ଆଜ୍ଞା ମୁଁ ଗୋଟେ ହୋଲସେଲର୍ ଷ୍ଟାର୍ଟ କରଥିଲି
ଆଜ୍ଞା।
ତ ସେଥିରୁ ମତେ ଏବେ ଆଉ ପ୍ରଫିଟ୍ ମିଳୁନି ଲସ୍ ଲସ୍ ରେ ଚାଲିଚି ତ କାହିଁକି ଆଉ ଗୋଟେ ବିଜନେସ୍ କରିବା ପାଇଁ ତ
ଅ-
କଉ ବିଜନେସ୍ ଟା କରିବାଟା ଭଲ ହବ ଆପଣଙ୍କ ମତରେ।
ଆ- ତମେ ମା -ମାନେ ଆପଣ ଯେ ହୋଲସେଲର ଟା ଷ୍ଟାର୍ଟ କରୁଥିଲେ ମାନେ ଏ କେତେ ଦିନ୍ ହେଇଯିବ ଆପଣ ଷ୍ଟାର୍ଟ କରଥିଲେ ତାପରେ ଆପଣ ଜାଣତେ ପାଇଲେ ଯେ ଆପଣଙ୍କର ନା ଲାଭ ହଉନି ଲସ୍ ଚାଲିଚି।
ମୁଁ ଏଇ ଛଅ ମାସ ସାତ ମାସ ହବ କରିଚ଼ି। ତ ମତେ ଏବେ ପ୍ରଫିଟ୍ କିଛି ବି ମିଳୁନି। ତ ସେଥିପାଇଁ ମୁଁ ଚାହେଁ କି ମୁଁ ସେଟା ଆଉ କରିବିନି। ତ ଅଲଗା ଗୋଟେ ବିଜନେସ୍ ଷ୍ଟାର୍ଟ କରିବା ପାଇଁ ତ କଣ କରିବା କଣ କରିପାରିବି।
ଦେଖନ୍ତୁ ଯେହେତୁ ଆପଣ କହିଲେ ଯେ ଆପଣ ସେଟା ଛଅ ମାସରୁୁ କରିକି ଆସୁଚନ୍ତି ବାକି ଆପ୍ ଆପଣଙ୍କୁ ଏଇ ଛୁଆଁ ଲାଗୁଚି ଯେ ଆପଣଙ୍କ ଲସ୍ ର ଟିକେ ଚାଲିଚି। ତ ଫାଷ୍ଟ୍ କଥା ଦେଖନ୍ତୁ ଆପଣଙ୍କୁ ଏଟା କେବେ ଆଶା କରିବେନି ଯେ ଗୋଟେ ବିଜ୍ ନେସ୍ ଆପଣଙ୍କୁ ଖାଲି ପ୍ରଫିଟ୍ ହିଁ ହବ ଆପଣଙ୍କ ଲସ୍ ବି ହବ। ଆପଣ କହିଲେ ଛଅ ମାସରୁ ଆପଣ କରିକି ଆସୁଚନ୍ତି ତାହେଲେ ଫାଷ୍ଟ୍ ଚାରି ପାଞ୍ଚ୍ ମାସ୍ ଆପଣଙ୍କୁ ଲାଭ ହିଁ ହେଇଥିବ। ତାପରେ ଆପଣଙ୍କୁ ଲାଗୁଚି ଏ ଛୁଆଁ ଟିକେ ଲସ୍ ହଉଚି ତ ଆପଣ ନୂଆ ବିଜନେସ୍ ଷ୍ଟାର୍ଟ କରିବାକୁ ଚାହୁଁ ଚନ୍ତି ହେଟା ବି କିଛି ଖରାପ୍ ନୁଏ ବାକି ଯଦି ୟା ପରେ ବି ଯେ ଆପଣ କହୁଚନ୍ତି ଯେ ନୂଆ ବିଜ୍ନେସ୍ ଷ୍ଟାର୍ଟ କରିବି ସେଟାରେ ବି ଲସ୍ ହବ ଆପଣ ଫେର୍ କହିବେ କି ଉଁ- ମୁଁ ଏଟା ମୋର୍ ଲସ୍ ହଉଚି ଯେ
ନାଇଁ ନାଇଁ -ନାଇଁ ନାଇଁ ମୁଁ ଯେତିକ ମୂଳଧନ ଲଗେଇଥିଲି ସେ ବିଜ୍ନେସ୍ ର ତ ମୋତେ ସେତିକି ତ ପ୍ରଫିଟ୍ ଦରକାର୍ ନା ଆଟଲିଷ୍ଟ୍ ମୂଳ ଧନଟା ତ ସେଠୁ ଉଠୁ ଉଠି ଯିବ ନା ସେଇଠି ମତେ ମୂଳଧନ ଟା ବି ମୋ ପାଖ ରୁ ଏବେ ପଳେଇଚି ତ ମୋ ହାତରୁ ପଇସା ବାଜୁଚି ଅଧିକା। ଆପଣ ବି ଟିକେ ବୁଝନ୍ତୁ।
ଆଜ୍ଞା ଯଦି ମାନେ ଆପଣ କହୁଛନ୍ତି କି ନୂଆ ବିଜନେସ୍ କିଛି ଷ୍ଟାର୍ଟ କରିବେ। ମାନେ ଆପଣଙ୍କୁ ନା ମତେ ଫାଷ୍ଟ କୁହନ୍ତୁ ଆପଣ ଯେ ହୋଲସେଲ ଟା ଖୋଲିଥିଲେ ଆପଣଙ୍କର କିସ ପାଇଁ ସେଟା ମାନେ ଆପଣଙ୍କୁ ଲାଗୁଚି ସେଟି ଲସ୍ ହଉଚି ମାନେ ବିକିତେ ହଉନି ସେ ପାଇଁ ନା ଆଉ କିଛି ପ୍ରୋବ୍ଲେମ ପାଇଁ ଜିନିଷ ଖରାପ ଅଛି ସେଇଥିପେଇଁ ନା ଆଉ କିଛି ପ୍ରୋବ୍ଲେମ ଅଛି ଆପଣଙ୍କର?
ନାଇଁ ନାଇଁ ଏଠୁ ଆଉ ହୋଲସେଲରୁ କେହି ଜି ଜିନିଷ ନଉନାହାଁନ୍ତି। ତ ଜିନିଷ ଗୁଡା ରହିକି ତା ଏକ୍ସପାରି ପଳଉଚି ତ ଖରାପ ହବ ନା ଜିନିଷ ଉଡା ରହିକି। ଦୋକାନଟା ଏବେ ଠିକ୍ ସେ ଚାଲୁନି। ହଁ ଗୁଟେ ସାଇଟ୍ ବିଜନେସ୍ କରୁଚି ତ ସେଥିରୁ ଯଦି ପଇସା ପ୍ରଫିଟ୍ ବାହାରେ ତ ମୁଁ ଏ ହୋଲସେଲର ରେ ଫେଫ୍ ଲଗେଇକି ହୋଲସେଲର ଟା ଠିଆ କରିପାରମି ପୁରୁଣା ଭଳିଆ। ମୁଁ ନୂଆ ମାଲ୍ ବି ରଖିପାରୁନି ନା ହୋଲସେଲରରେ।
ଆଜ୍ଞା ଦେଖନ୍ତୁ ଆପଣ ଯଦି ଗୋଟେ ହେ ହୋଲସେଲର ଖୋଲି ଖୋଲିଛନ୍ତି ଛଅ ମାସ ଆଗରୁ ଖୋଲିଥିଲେ ଆପଣ ମାନେ ତାର ପ୍ର ଉଁ ତାର କିଛି ଏଡଭଟାଇଜମେଣ୍ଟ କରିଥିଲେ କି ଯେ କିଛି କୁପନ ବାଗେରା କରିଥିଲେ କି ମାନେ ଆଁ ଦେନେ ନୋକମାନେ ଆପଣଙ୍କ ଦୋକାନ ଭିଟେ ଟିକେ ଆକର୍ଷଣ ହେବେ। ଯେ କିଛି ଗୋଟେ ପ୍ରାଇଜ ରଖିଥାନ୍ତେ ଯେ ଫାଷ୍ଟ ପାଆଁଶ ନୁକ ଏଠୁ କିଣିନେ ତାଙ୍କୁ କିଛି ସ୍କୁଟି ମିଳିବ କି ଗ୍ରାଇଣ୍ଡର ମିଳିବ ଯଦି ଆପଣ ଏକୁ କିଛି ଆଇଡିଆ ଲଗେଇଥା ତାହେଲେ ଆପଣଙ୍କ ବିଜନେସ୍ ଟା ଆଜି ମାନେ ଯଦି ହେଇପାରିଥାନ୍ତା ଚାଲି ପାରିଥାନ୍ତା। ତ ଆ ଆପଣ ବୋଧେ ସେୟା କିଛି କରିନାହାଁନ୍ତି।
ନା।
ଆଉ ମାନେ ଏବେ ଆପଣ କହୁଛନ୍ତି କି ଗୋଟେ ନୂଆ ବିଜନେସ୍ କରିବେ ତା ମାନେ ଆପ ଆପଣଙ୍କ କିଛି ଜମିି ଏକା ଅଛି କି?
ହଁ ଗୁଟେ ଅଛି ସେ ପୁରୁଣା ଘରଟା ଅଛି।
ଆଜ୍ଞା। ତ ମାନେ ଆଜ୍ଞା ତଥାପି ଆପଣ ମୁଁ କଣ ଶୁଣିଥେ ପାଇଥିନି ଯେ ସେ ଆପଣଙ୍କୁ ସେ ଜମିଟା କଣ ଟିକେ ହାଇୱେ ଉପରେ ଅଛି।
ଆଜ୍ଞା।
ତ ମାନେ ଆପଣ କୁହନ୍ତୁ କେ ଟାଇପର ମାନେ ଦୁକାନ ଆପଣ କରିଆକୁ ଚାହୁଁଛନ୍ତି ବହୁତ ପ୍ରକାର ଦୋକାନ ତ ଅଛି। ଆପଣ ମତେ କେ ଟାଇପର କରିଆକୁ ଚାହୁଁଛନ୍ତି ଦୋକାନ ସେଇ ଟାଇପର କହିନେ ମୁଁ ଆପଣଙ୍କୁ କିଛି ଆଉ କିଛି ଏ ତ ଆଇଡିଆ ଦେଇପାରିବି।
ମୁଁ ଭାବୁଥିଲି ଛତୁ ଫସୁ ଚାଷ କରିବା ପାଇଁ। କାହିଁକି ନା ସେଠି ଯୋଉ ଘରଟା ଅଛି ସେଟା ମାଟି ଘରଟା। ତ ସେଇଟା ଆମ ଜେଜେ ମାଙ୍କର ଘରଟା ଥିଲା ତ ତ ସେଇଠି ଷ୍ଟାର୍ଟ କରିବା ପାଇଁ ଭାବୁଥିନି।
ଦେଖନ୍ତୁ ଅ ମୁଁ ଯଦି କହିମି ଆପଣଙ୍କୁ ଆପଣ ଏବେ ଛତୁ ଚାଷ କୁ ଯାଆନ୍ତୁନୁନି। କାନିକିନା ଛତୁ ଚାଷଟା ଆପଣଙ୍କ ପାଇଁ କଷ୍ଟ ରହିବ ଆଉ ସେଠ ପଇସା ବି ଟିକେ ବେଶୀ ଖର୍ଚ୍ଚ ରହିବ। ଛତୁ ଚାଷ କଲେେ ଆପଣଙ୍କୁ ଦି ତିନିଟା ନୋକ ବି ଦରକାର ହେବେ। ଆଉ ଆପଣଙ୍କର ଟିକେ ବେଶୀ ପଇସା ପଇସା ଖର୍ଚ୍ଚ ହେଇପାରିବ। ଆପଣଙ୍କ ଯେହେତୁ ସେ ଜାଗାଟା ମାନେ ଟିକେ ହାଇୱେ ଉପରେ ଅଛି ଆପଣ ସେଇଟି ସେ ମା ଟି ଘରକୁ ଟିକେ ଭାଙ୍ଗିକି ଟିକେ ଗୁଟେ ଗୁଟେ ତାଲା ବିଲିଡ଼ିଂ କରିକି ବି ଆ ଆପଣ ଯଦି ଗୋଟେ କିଛି ଖାଇବା ଦୋକାନ କି ଜଳଖିଆ ଦୋକାନ କରିବେ ତ ଭଲ ହେଇପାରିଥାନ୍ତା।
ଆଚ୍ଛା।
ଆଜ୍ଞା ଦେଖନ୍ତୁ ଛତୁ ପାଇଁ କିଷ ଛତୁ ପାଇଁ ଆପଣଙ୍କୁ ମାନେ ଚତୁର ଜାଗା କରି ତ ହବ ଫାଷ୍ଟ ତାପରେ କୁଟା କୁଟାକୁ କାଟିଦବ ଉଦା କରିଦବ ରଖିଥବ ମଞ୍ଜିା ଆଣିକି ଇଏ କରିଥବ ତା ଯତ୍ନ ନେଇଥବ ତା ପାଇଁ ଆ ଆପଣ ଏକଲା ପାରିବେନି ତ ଅ ତା ପାଇଁ କିଛି ଲୋକ ଲୋକ ମାନେ ବି ଦରକାର ଖାଲି ତୁର ହିଁ ନ ଦରକାର ଆପଣ ଯଦି ଗୋଟେ ହୋଟେଲ ବି କରନ୍ତୁ ଜଳଖିଆ ବି କରନ୍ତୁ ତା ପାଇଁ ବି ଲୋକ ଦରକାର ବାକି ଛତୁରେ ହେଲେ କଣ ଆପଣଙ୍କୁ ବୋହୁତ ଟାଇମ୍ ଲାଗିବ। ଛତୁ ହେଇଥେ ହେଇତେ ଗୋଟେ ମାସ କି ଦେଢ ମାସ ଲାଗିବ। ତ ତା ଭିତରେ ଆପଣ କଣ କରିବେ ସେ ପାଇଁ ମୁଁ ଆପଣଙ୍କୁ ଏ ମାନେ ହାଇୱେ ଉପରେ ବି ଅଛି। ଆପଣଙ୍କ ଜାଗା ଟା। ତ ଆପଣ ଯଦି ଗୋଟେ ଜଳଖିଆ ଦୋକାନ କି ଖାଇବା ଦୋକାନ କରନ୍ତି। ତ ଆପଣଙ୍କ ପାଇଁ ସେଇଟା ଭଲ ହେଇପାରିଥାନ୍ତା ଆଉ ଆପଣ ଦେଖନ୍ତୁ ଯେହେତୁ ଗୋଟେ ନୂଆ ଷ୍ଟାର୍ଟ କରିଚନ୍ତି, ଆଉ ୟା ଆଗରୁ ଆପଣଙ୍କ ଗୋଟେ ଲସ୍ ହେଇସାରିଚି। ତ ମୁଁ ଯଦି କହିବି ଆପଣ ଗୋଟେ ଆପଣଙ୍କ ପାଖରେ ଯଦି ଇନଫୁଏସର ଅଛନ୍ତି। ତାକୁ ଡାକିକି ଆପଣଙ୍କର ପ୍ରମୋସନ କରା କରାନ୍ତୁ ଆଉ କୁପନ କରା କରାନ୍ତୁ। ଯେ ଏତିକି ନୋକ ଆସିନେ ଆକୁ କିଛି ଗିଫ୍ଟସ୍ ମିଳିବ। କି ଆଉ କିଛି ଆଉ ମେନ୍ କଥା ହୋଉଚି। ଆ ଖାଇବା ଖାଇବା ଟା ଆପଣଙ୍କ ଯଦି ଭଲ ହେଇଥିବା ଦରକାର ନହାନେ ଏତେ କିଛି କରିକି ଆପଣଙ୍କ କିଛି ଲାଭ ଟା ହବନି।
ଆଜ୍ଞା‌‌। ହ
ମାନେ ଆପଣ କଣ କୋହୁଚନ୍ତି ଆପଣ ଯଦି ଭାବିବେ ଏଇ ବିଷୟରେ ତାହେଲେ ମୁଁ ଏଇ କ ଥାର ଆଗକୁ ବଢିିମି।
ମୁଁ ଭାବୁଚି ଜଳଖିଆ ଦୋକାନଟା କରିକି ଯଦି ସେଥିରୁ ପ୍ରଫିଟ୍ ମିଳେ। ତାହେନେ ମୁଁ ସେ ହୋଲସେଲରର୍ଟା ପୁଣି ଥରେ ଫାଷ୍ଟରୁ ଷ୍ଟାର୍ଟ କରିବା ପାଇଁ
ଆଜ୍ଞା। ଆପଣ କହିଲେ ଯାହା କହିଲେ ଠିଟକ୍ କହିଲେ ଆପଣ ସେ ଆପଣ ସେ ହୋଲସେଲର ବି ରଖିଥାନ୍ତୁ। ବାକି ସେଇଦିନବି ମାଲ ମାନେ ଜି-ଜିନିଷ କା କମ ପରିମାଣରେ ରଖନ୍ତୁ ଆଉ ଯେ ହୋଟେଲ ଟା କରିବେ ସେଠି ମାନେ ଉଁ ଯେ ଆପଣଙ୍କର ଯେ ହୋଲସେଲର ଦୋକାନ ଟା ବି ଏଠି ଏଡ କରିଦିଅନ୍ତୁ ଯେ ଏଟା ବି ଆପଣଙ୍କ ହିଁ ଦୋକାନ ଯଦି ଆ ଜଣେ ଗ୍ରାହକ ଆପଣଙ୍କ ଦୋକାନରୁୁ ଖାଇକି ଖୁସିିକି ଯାଉଚି ତାହେନେ ସେ ଆ ପଣ ଆପଣଙ୍କ ଯେତେବେଳେ ଜାଣିବ ଯେ ଆପଣଙ୍କ ଗୋଟେ ହୋଲସେଲର ଦୋକାନ ବି ଅଛି ତ ସେ ଆପଣଙ୍କ ପାଖକୁ ହିଁ ଆସିବ। ତ ଆପଣ ଯଦି ହୋଟସେଲ କରିକି ସିଲ ମେନ୍ୟୁରେ ଆପଣଙ୍କ ସେ ହୋଲସେଲର ଦୋକାନ ଟା ଯଦି ଏଡ୍ କରିଦେବେ ତ ଆପଣଙ୍କ ସେଟା ବି ଭଲ ହେଇପାରିବ।
ଆଜ୍ଞା।
ଆଉ ଆପଣ ଯେହେତୁ ମାନେ ଜଳଖିଆ ତ କରିବାକୁ ଚାହୁଁଚନ୍ତି ତ ଆପଣଙ୍କରୁ କିଛି ନୋକ ରଖିଥବ ଆପଣଙ୍କ ଘର ମେମ୍ବର ଯଦି ଅଛନ୍ତି। ଆ ଆପଣଙ୍କ ସାହାଯ୍ୟ ସେମାନେ କରିପାରିବ ନହେନେ ଆପଣଙ୍କୁ କିଛି ଲୋକତ ରଖିତେ ହବ ନା କାହିଁ କି ନା ଆପଣ ଏକଲା ତ ସବୁ କିଛି ପାରିବେନି।
ଏବେ ଯାଏ ମୋର ଏବେ ଯୋଉ ଲସ୍ ହେଇଚି। ହୋଲସେଲରରୁ ତ ଏବେ ମୋ ହାତରୁ ପଇସା ବୋହୁତ ବାଜି ସାରିଲାଣି। ଯୋଉ ଜଳଖିଆ ଦୋକାନଟା ଷ୍ଟାର୍ଟ କରିମି ଯଦି ସେଥିରୁ କିଛି ବେନିଫିଟସ୍ ନ ମିଳିଲା ତ ସେତେବେଳେ
ଦେଖନ୍ତୁ ବିଜନେସ ମାନେ ସେଟା କଇ ଏଟା ଗ୍ୟାରେଣ୍ଟି ରଖିବେନି ଯେ ଖାଲି ଲସ୍ ସବୁ ହବ ଲାଭ ବି ହେଇପାରେ ଦେଖନ୍ତୁ। ଆପଣ ଯେତେବେଳେ ଫାଷ୍ଟ ହୋଲସଲଟା ଷ୍ଟାର୍ଟ କରିଥିଲେ ଆମକୁ ଲାଭ ହେଇଥିଲା। ତାପରେ ଧୀରେ ଧୀରେ ଲସ ହବା ଷ୍ଟାର୍ଟ ହେଲା ତାପରେ ଆପଣ ଯଟା ଇଏ କରୁନ୍ତୁ ଫାଷ୍ଟ ଦେଖନ୍ତୁ ନେଗେଟିଭ ନିଅନ୍ତୁନି। ଆପଣ ଷ୍ଟାର୍ଟ କରନ୍ତୁ ଦେଖନ୍ତୁ ମୋ ସାର୍ ନିହାତି ଚାଲିବ। ଆପଣ ଯଦି ତାର ପ୍ରଡକ୍ସନ ଟା ଭଲ କରିବେ ଖାଇବା ଭଲ କରିବେ ଆଉ ଯେହେତୁ ହାଇୱେ ଉପରେ ବି ଅଛି। ତ ଆପଣଙ୍କ ସବୁବେଳେ ଗ୍ରାହକ ମାନେ ଆସିବେ ଲୋକମାନେ ଆସିବେ। ଆଉ ତ ଟା ଭଲ ଚାଲିବ ଆପଣ ଯଦି କହିବେ। ମୁଁ ଆପଣଙ୍କ ଦୋକାନରେ ଗୋଟେ ଭଲ ଆଡଭଟାଇଜମେଣ୍ଟ କରେଇ ପାରିମି। ଆ କଷ୍ଟରେଖା ମାନେ ଆମେ ତ ଆପଣ ଯତୁ କହିବେ ଆମେ ଆପଣଙ୍କ ସାହାଯ୍ୟ କରିପାରିବା। ତମ ଅନୁସାରେ ତ ଭଲ ଚାଲିବ ତାପରେ କେବେ କେବେ ତ ହେଇପାରେ ଲସ୍ ବି ହେଇପାରେ କିଛି ମାନେ ଉଁ ଯେତୁ କିଛି ବି ହେଇପାରେ ସରକାର ବେଳେ ବେଳେ ସବୁ ଗାଡି ମାନେ ଦେଶ ବନ୍ଦ କରିଦେଉଛି କେତେବେଳେ ଗାଡି ଫାଡି ବନ୍ଦ କରିଦଉଛି ସେ କଟା କହିହବନି। ତଥାପି ମନସାରଟା ଏଇ ଦୋକାନ ଟା ଚାଲିବ।
ଆଜ୍ଞା। ହଉ ଆପଣଙ୍କ କଥାର ଏଇଟାର ଆଗକୁ ଯାଉଛି। ତ ଦେଖାଯାଉ କିଷ ହଉଛି।
ହଉ ତଥାପି ଆପଣଙ୍କ ବଜେଟ ଟା ଟିକେ ଦେଖିକି ବେଶୀ ଆପଣଙ୍କୁ ବଡ କରିବା ଦରକାର ନାଁ ଗୋଟ ଟେ ତାଲା ବିଲ୍ଡିଂ କରିବେ ବାଥରୁମ କରିବେ ଗୋଟେ ଆଉ ଅନୁକଙ୍କ ବସିବା ଖାଇବା ପାଇଁ ଟିକେ ଜାଗା ରଖିଦ ଆଉ ଆମଙ୍କ ରାନ୍ଧିବା ଘର ଟା
ଆଜ୍ଞା।
ତ ଆପଣଙ୍କ ଯଦି ମାନେ ପଇସା ଅଭାବ ହୁଏ କି ଅର୍ଥ ଅଭାବ ହୁଏ ତ ଆପଣ ଆମକୁ ଜଣେଇ ପାରିଆ ଆ-ଆମେ ଆପଣଙ୍କୁ ସାହାଯ୍ୟ ବି କରିପାରିବା।
ଆଜ୍ଞା। ତ କେମିତି କଣ ଟାଇପ ର କରିପାରିବା ସାହାଯ୍ୟ।
ଆପଣଙ୍କ ଯଦି କିଛି ଅର୍ଥ ହବା ହୁଏ ତ ଆପଣ ଆ ମତେ ଜଣେଇ ପାରିବେ
ଆଜ୍ଞା ଠିକ୍ ଅଛି।
ଆଜ୍ଞା।